ହଁ
କଣ କରୁଛ?
ହଁଁ ଏଠି ବସିଛି ଆଉ ଆଜି କିଛି ବିଶେଷ ରୋଷେଇ ନାହିଁ ତ ପଖାଳ ଭାତ ଆଉ ସେଥିପାଇଁ ଟିକେ ବସି ଥିନି ମୁଁ ଦେଖିବା କଣ କରୁଛନ୍ତି ଟିକେ କଲ୍ କରିଦିଏ
ଉଁ ହଁ
ଫୋନ କରିଥିଲି ଆଉ ଯୋଉ କହୁଥିଲି କଣ କି ଆମେ ରଜରେ ସବୁ ବୁଲିବା ପାଇଁ ଜିମୁଁ ତମେ ଯଦି ଯିବ ଆମ ସାଙ୍ଗରେ ତାହେଲେ ଆମ ଘରକୁ ଆସୁନ ଆମେ ସବୁ ସାଙ୍ଗ ହେଇକି ଯିବା ବୁଲିବା ପାଇଁ
କୁଆଡେ ଯିବ ବୁଲି
ଆମେ ଯିମୁ ଉ ଉଁ ଏଇ ଯୋଉ ଚଣ୍ଡିଖୋଲ ଯିମୁୁଁ
ହୁଁ।
ଆଉ ହଉଛି ଯିବୁ ଟିକେ ଯୋଉ ଟାଉନ ଯିମୁଁ। ଟାଉନ ପାଖରେ ନାହିଁ ଯୋଉ ଗୋଟେ ପାର୍କ ନାହିଁ ସେଇଠିକି ଯିମୁ। ମୁଁ ସେୟା କହୁଥିଲୁ ମୁ ଆମେ ଯିମୁ ନା ଆମେ ସମସ୍ତେ ଅଳ୍ପ ଲୋକ ଯିମୁ। ତମେ ଯଦି ଯିବ ଆମ ସାଙ୍ଗରେ ତାହେଲେ ହଉଛି ମୁଁ ଯାହା ପଚାରେ କାଳେ ଯିବେ କି ଯଦି ଯିବେ ସେ କହିବେ ତାହେଲେ ଆମେ ଆମେ ତ ସାଙ୍ଗ ହେଇକି ଯିବା ଆଉ।
ତୁ ପା ନେଇ ଯାଉଛୁ। ହଉ ଦେଖିବା କଣ ହଉଚି ଯିବାର।
ଆଛା।
ତମର ଆଡ଼େ ବର୍ଷା ପବନ ହେଇଛି ନା?
ନା କାଇଁ ଆଜି କାଲି ଟିକେ କାଉଁଳିଆ ହେଇଥିଲା ଆଜି କିନ୍ତୁ କାଲି ବର୍ଷା ହେଇଥିଲା କିନ୍ତୁ ଅଳ୍ପ ହେଇଥିଲା ଜୋର ନୁହଁ ଆଉ କାଉଁଳିଆ ତ ଆଜି କରିଛି। ନା ଆଜି ଖରା କରିଛି କାଲି ତ ଦିନ ସାରା କାଉଁଳିଆ କରିଥିଲା ଆଜି କିନ୍ତୁ ବହୁତ ଖରା କରିଛି।
ହୁଁ, ହୁଁ ନା କାଲି ଆମ ଆଡେ ଜୋର ପବନ ହେଇଛି କିନ୍ତୁ ବର୍ଷା ହେଇନି କିନ୍ତୁ ତା ପୂର୍ବ ଦିନ ଜୋର ବର୍ଷା ପବନ ହେଇଛି। ବର୍ଷା ପବନ ହେଇକି ଆମ ପାଚେରୀ ଭାଙ୍ଗି ଯାଇଛି।
ଏମିତି ପବନ ଦେଲା ଯେ ଏକାଥରେ ପାଚେରି ଭାଙ୍ଗିଗଲା?
ଏକାଥରେ ପାଚେରୀ ଭାଙ୍ଗି ଯାଇଛି କିନ୍ତୁ ଗେଟ୍ କିଛି ହେଇନି ପାଚେରୀ ଭାଙ୍ଗି ଯାଇଛି ଏକାଥରେ।
ହଁ ବର୍ଷା ପବନ ତ ହଉଛି ବହୁ ଜୋରସରେ। ପବନ ହଉନି ହଉନି ଯେତେବେଳେ ହଉଛି ଭଲ କି ହଉଛି।
ହୁଁ
ଆଉ ପବନ ଦେଇଥିବ ତମର ଆମ୍ବ ଫମ୍ବ ଗଛ ସିନେ ତ ଆମ୍ବ ଖସିଥିବ ନା ଆମ୍ବ ଗଛ ନାହିଁ ତମ ଆଡେ?
ହଁ ଆମର ଆମ୍ବ ଗଛ ଅଛି, ଆମର ଆମ୍ବ ଖସିଛି। ଆମର ସବୁ ଛୋଟ ଛୋଟ ଆମ୍ବ ଆମ୍ୱ ଛୋଟ, ଛୋଟ ଆମ୍ବ ବଡ ନୁହଁ ତାକୁ କଣ କରନ୍ତି ନା ବାପା ସିଏ ଉନ୍ ସିଏ ପାଚିଲା ଆମ୍ବକୁ ଧୋଇ ଦେଇକି ତା ଚୋ ପାକୁ ଛଡ଼େଇକି ସେ ଗୋଟେ ପାଛିଆରେ ସେ ଆମ୍ବକୁ କଷିକି ତା ରସକୁ ବାହାର କରନ୍ତି। ତା ରସ, ହୁଁ। ହଁ ରସକୁ ବାହାର କରି କରି କରି ପୁରା ବହଳିଆ କରିଦେବେ ନେଇକି ତାପରେ ଛାତ ଉପରେ ଗୋଟେ ଥାଳିରେ, ନହେଲେ ଗୋଟେ ଜରିରେ ସେଥିରେ ଢ଼ାଳିବେ। ଢ଼ାଳିବେ ଫେରେ ଆଉଥରେ ଯଦି ଫେରେ ଆଉ ଥରେ ଆମ୍ୱ କୋଉଠୁ ଆସେ କି କଣ ହୁଏ ଫେରେ ଏମିତି କ ସେମିତି ଯେମିତି ଟାକୁଆକୁ ବାହାର କରି ପାଛିଆରେ ଘଷିକି ବାହାର କରନ୍ତିି ଫେରେ ନେଇ ସେଇ ଆମ୍ବ ସରା ଉପରେ ଫେରେ ଆଉଥରେ ଢ଼ାଳିବେ।
ଏମିତି ଦି ତିନିଥର ଢ଼ାଳିଲେ ସେ ଆମ୍ବସରା ଟା ପୁରା ମୋଟା ହେଇଯିବ। ସେ ଶୁଖିଲା ଶୁଖିଗଲା ବେଳକୁ ଶୁଖି ସାରିଥିବ ଯେତେବେଳେ ସେ ଆମ୍ବ ସରା ପୁରା ମୋ ଟା ଆମ୍ବ ସରା ହେଇକି ବାହାରିବ।
ହଁ ସେଇଟା କଣ କହିଲ ଆମର ବି ଏଠି କରନ୍ତି। କିନ୍ତୁ ସେଇଟା ଆମର ମାନେ କରିଦେଇଥିମୁନା ଠିକ୍ ବ ବର୍ଷା ଦିନିଆ ହେଲା ମାନେ ସେଟା କାଇ ଆମର ପୋକ ହେଇଯାଉଛି ମାନେ ରହୁ ହୁନି ଗୋଟେ ବର୍ଷ ରହୁନି କେମିତି ମା କ ପାଗ ହଉନି କି କଣ ହଉଛି କେଜାଣି? ପୋକ ମାନେ ଠି ଏଇନା ଏଇଥର ଆମ ବୋଉ କରିଚନ୍ତି। ଆମ ବୋଉ କରଥିନି ଗୋଟେ ଛୋଟିଆଟେ କରିଚନ୍ତି। କିନ୍ତୁ ଏ ଟିକେ ଟାଣ ଲାଗୁଚି। ଆର ବର୍ଷ ଯେତିକ କରିଥିଲେ ବଡ ଡ ମାନେ ବମରେ ପୁରା ବମ୍ କ ଥିଲେ କିନ୍ତୁ ସେରାକ ହେଲା କହିଲ ସବୁ ଯାକ ଠିକ୍ ଯେମିତି ବର୍ଷା ଦିନିଆ ହେଇଛି। ସବୁ ପୁରା ପୋକ ହେଇଗଲା। ପୋକ ହେଇକି ଯେ ସେଟା ମାନେ ଯେମିତି ନୋଳ ଟାଇପ୍ ର ଯେମିତି ଅନ୍ଧୁ ଲାଗନ୍ତି ଠିକ୍ ସେମିତି ହେଇଗଲା। ଏମିତି କେମିତି ହେଲା କିଆଣି କଣ ହେଲା ମାନେ କିଛି ଜାଣି ହେଲାନି।
ଆରେ ଆମ୍ବଟା ବହୁତ୍ ମିଠା ଆମ୍ବ ନା କଣ ସେନେଇ ପୋକ ହେଇ ଯାଇଛନ୍ତି।
ସମସ୍ତେ ବି ସେୟା କହିଲେ। ମିଠା ଆମ୍ବ ମାନେ ସେଥିପାଇଁ ସେ ଏଇଥର ଯୋଉ କରିଚ ଅଳ୍ପ ଟିକେ ମୋ ଝିଅ ପାଇଁ କେବଳ କର୍ କରିଚନ୍ତି ସେଥିରେ ମିଠା ଆମ୍ବିଳା ଖଟା ସବୁ ମିଶେଇକି ମାନେ କରୁଚନ୍ତି। ଦେଖିବା ଏଇଟା ରହୁଛି କି ନାହିଁ ତାରେ ଏଇଟା ଟିକିଏ ନାଗୁରୁ ହେଇଛି ମୋ ଝିଅ ଖାଇଦବ ଗୋଟେ ଦିନରେ। ହେଲେ ଏଠି ଆମ୍ବସରା ଏଠି ବା ଯେତିକ ବି କରୁଚନ୍ତି ସମସ୍ତଙ୍କ ପୋକ ନାଗିଯାଉଛି। କିଏ ଆମ୍ବ ସାରରେ ଲୁଣ ପକେଇ ଦଉଛି ତ କିଏ? ତାକୁ କି କେମିତି କଣ କରୁଚନ୍ତି କେୟାଣି? ଏଠି ଆଉ ଜଣେ କରିଥିଲେ ଯେ ସେ ଆମ୍ବସରରେ ସେ ଲୁଣ ପକେଇଦେଲେ ଲୁଣ ପକେଇକି ଗୋଳେଇକି ତାକୁ ଇଏ କଲେ। କହିଲା ସେୟା ଭଲ ବହୁତ୍ ଦିନି ରହିବ ଦେଖିଲାକୁ ତାଙ୍କର ଫେରେ ଆଗେ ମାନେ ପାକ୍ ଯୋଉ ପୋକତ ହେଲା ହେଲା। ତା ସହିତ କଣ ହେଇଗଲା କହିଲ ମାନେ ଯେମିତି ପାଣି ସମୟରେ ଯେମିତି ବୋହିଯାଏ ସେମିତି ବୋହିଗଲା।
ଓ ହ। ଲୁଣ ପକେଇଦେଲେ ତ ପାଣି ଭଳିଆ ହେଇକି ବହିଜ ଲୁଣ ଟା ପାଣି ନୁହେଁ କି?
ସେ ପା ସିଏ ଦେଖିଆ ସିଏ କୋଉଠି ଦେଖିଥିଲେ ନା କଣ କିଏ ଲୁଣ ପକେଇଥିଲା। ସିଏ ତାଙ୍କର ଲୁଣ ପକେଇଦେଲେ ସେଟା କରନ୍ତି ଲଙ୍କାଗୁଣ୍ଡ ଜିରା ଗୁଣ୍ଡ। ସବୁ ଗୁଣ୍ଡ ଦେଇକି ତାକୁ ଟିକେ ଆଉ ଟିକି ମାନେ ଟିକେ ଆଗେ ଟିକେ ଆଉଟେଇ ଦିଅନ୍ତି। ଆଉଟେଇ ଦେଇକି ତାପରେ ସେଟା ଶୁକାନ୍ତି ସେଇଟା ବି ଭଲ ଲାଗେ ଟିକେ ରାଗୁଆ ରାଗୁଆ ଲାଗେ ହେଲେ କିନ୍ତୁ ଭଲ ଲାଗେ।
ଉୁଁ ହୁଁ। ନା ଆମର ଆମ୍ବସାରା ହୁଏ କିନ୍ତୁ
ହ
ପୋକ ଫୋକ କାହିଁ କିଛି ଲାଗେନି ଆମର ଆମ୍ବୁଲ ବି ଦି ତିନି ବର୍ଷ ପର୍ଯ୍ୟନ୍ତ ରୁହେ ସେଇରା ବି କିଛି ହୁଏନି। ତେନ୍ତୁଲି ବି ଆମର ଅଛି। ତାକୁ ବି ଜୋଇକି ରଖନ୍ତି ତେନ୍ତୁଲି ଟା ଦି ତିନି ବର୍ଷ ହେଲେ ସେଟା ଟିକେ ଖରାପ ହେଇଯିବ ହଁ।
ପୋକ ହୁଏନି ତ ନୋଳ ହେଇଯିବେ। ହଁ ଏଠି ବା କରୁଚନ୍ତି ସେମିତି ହେଇଯାଉଛି ସେମାନଙ୍କର। ସେମାନେ ଆଉ ସେଥିପାଇଁ କରୁନାହାନ୍ତି। ଆଉ କରୁନାହାନ୍ତି। କହେ ସେଟା ତ କରୁଛୁ ନଷ୍ଟ ହଉଛି। ପରିଶ୍ରମ କରିକି କରିବୁ ନଷ୍ଟ ଖାଲି ଆମ୍ବୁଲାଟା ଯାହା କରୁଛନ୍ତି। ହଁ ଆମ୍ବୁଲ ବି ଖରାପ ହେଇଯାଉଛି। ତାକୁ ମେନେ ଖରା ଦରକାରେ। ଟାଣ ଖରା ମାନେ ଖରା ଯଦି ସେ ଭଲ ସେ ଖାଇବେ ତାହେନେ କିଛି ହବନି।
ଉୁଁ ହୁଁ।
ଆମ ବାଡି଼ଆଡ଼େ ଆସିଥିଲି ଟିକେ ଯେ ଦେଖିବା ପାଇଁ ମାନେ ଆମ୍ବ ଖସିଛି କି। ଏଠି ମାନେ ଆମ୍ବ ଚାରିଟା ଆମ୍ବ ଖସିଛି। ଚାରଟା ଆମ୍ବ ଖସିଛି ସେ ଆମ୍ବର ମିନିମମ୍ ଅଧକିଲ ଉପରକୁ ହବ। କିନ୍ତୁ ତାକୁ ସେ କାଲଠୁ ବୋଧେ ଖସିଲାନି ନା କଣ? ଆଉ ମୁଁ ଆଜି ସଖାଳେ ଆସି ସ ନାଇଁ ତାକୁ ସବୁ କୁଆ ଖାଇ ଦେଇେଇଛନ୍ତି କିଏ ଖାଇଛି କେଜାଣି? ଅଧା ଲେଖା ଖାଇ ଦେଇେଛନ୍ତି। ଆମ୍ବର ଆଉ ଦେଖିଲା ଲୋଭ ଲାଗୁଛି କିନ୍ତୁ
ଏ ମିଠା ଆମ୍ବ ନା କଣ ସେନା କି ଯୋଉ ଖାଇଦେଇଛନ୍ତି।
ହଁ ଏଟା ବା ପୁରା ମିଠା ଆମ୍ବ ଟା। ବେଲେଇ ଆମ୍ବଟା ପୁରା ମିଠା ଆମ୍ବଟା। ତାକୁ ବା ସବୁ ସବୁଥିରୁ ଟିକେ ଟିକ ଟିକେ ଟିକେ ଖଣ୍ଡିଆ କରିଦେଇଛନ୍ତି।
ଓହୋ।
ଖଣ୍ଡିଆ ମଣ୍ଡିଆ ଆମ୍ବ ତ ମୁଁ ନିଏନି ଯୋଉଟା ଦେଖମି ପୁରା ଭଲ ଅଛି ସେଇଟା ନିଏ। ଝିଅ ଖାଏ ନା। ଆଉ ସେଟା ଖଣ୍ଡିଆ ଆମ୍ବ ନିଏନି। ଏଠି ଯୋଉ ଦିନେ କଣ ହେଇଛି ଜାଣିଛ? ଗୋଟେ ଆମ୍ବଟେ ଜଣେ ଆମ ଗଛରୁ ଖସିଲା ସେଇଟା ଟିକେ ଖଣ୍ଡିଆ ହେଇଯାଇଥିଲା। ଖଣ୍ଡିଆ ହେଇଥିଲା ଯେ ତା ମନେ ମନେ ପଡି଼କି ଖଣ୍ଡିଆ ହେଇଛି ନା କଣ ସିଏ ଆଉ ଜାଣିନାହାନ୍ତି। ସିଏ ନେଇକି ଖାଇଦେଲେ। ଖାଇଦେଲେ ଯେ ଖାଇକି ଶୋଇଛନ୍ତି ତ ଶୋଇଛନ୍ତି ଆଉ ଉଠିନାହାନ୍ତି ଆଉ। ସେଟା ଦେଖୁ ଦେଖୁ ମେଡି କାଲ୍ ନଉ ନଉକା ମେଡିକାଲ ନେଲେ ସେ କହିଲେ କଣ ଖାଇଛନ୍ତି? ବିଷ ଚଡ଼ି ଯାଇଛି। ଦେଖିଲାେକୁ ସେ ଆମ୍ବ ଯାହା ଖାଇଥିଲେ। ଆମ୍ବଟାକୁ ସାପ ବୋଧେ ଖାଇ ଦେଇେଥିଲା ନା କଣ?
ହୁଁ ହୁଁ।
ସେ ଖାଇଦ ଟିକେ ଖଣ୍ଡିଆ କରିଦେଇଛି ତାପରେ ତାକୁ ଆଣିକି ଖାଇ ଦେଇଛନ୍ତି।
ହ
ସେ ସେଇ ଦିନଠୁ ଏଇ ଗାଁ ରେ କେହି ଖାଆନ୍ତିନି। ଖଣ୍ଡିଆ ମଣ୍ଡିଆ ଟିକେ ଦାଗ ଫାଗ ହେଇଯାଇଥିଲେ କିଏ ଖାଆନ୍ତିନି। ଖଣ୍ଡିଆ ଆମ୍ବରେ ଖାଇବା କଥା ନୁହଁ। କାହିଁ କହିଲା ସେଇଟା ସାପ ମାପ ସବୁ ତାପରେ ଆମ ବାଡ଼ିିରେ ତ ସାପ ସାପ ମାନେ ଚରୁୁଛନ୍ତି କାଲି ଆମ ବଡ଼ ମା ର ଘରେ ଗୋଟେ ସାପ ପଶିଥିଲା।
ହୁଁ କଣ କଲ ସେ ସାପଟାକୁ? ମାଇଲେ ନା ନା ଛାଡିଦଲେ?
ସେପଟେ ଚିତ୍ତି ସାପଟେ।
ଓହୋ।
ଆଉ ସାପ ତ ଏଠି, ଏଠି ସାପ ବହୁତ। ମଣିଷ କମ ସାପ ବହୁତ। ଏ ଖରା ଦିନିଆ ହେ ନା ବେଶୀ ବାହାରନ୍ତି କଙ୍କଡ଼଼ା ବିଛା ସାପ। ଏଇ ବର୍ଷ କାହିଁ ବାହାରି ନାହାନ୍ତି।
ହୁଁ ହ।
ଏଇ ବର୍ଷ କାଇଁ ବାହାରି ନାହାନ୍ତି ସାପ।
ତମ ବାଡିରେ କଣ ଗଛ ନଡିଆ ଗଛ ଅଛି?
ଆଉରି ନଡ଼ିଆ ଗଛ ଅଛି ଗୁଆ ଗଛ ଅଛି ଆମ୍ବ ଗଛ ପଣସ ଗଛ ଲେମ୍ବୁ ଗଛ। ଆଉ।
ନଡ଼ିଆ ବଜାରରେ ବିକ୍ରି କର ନା ନା ନାଇଁ?
ବିକ୍ରି କରନ୍ତି ନା ତା କୋଡ଼ିଏ ପଚିଶଟା ଗଛ ଏରା କଣ କରିବେ।
ପଇଡ ପିଅନ୍ତି ନା?
ପଇଡ ସମୟରେ ଯଦି ଲୋକ ମିଳନ୍ତି ପଇଡ ବିକି ଦିଅନ୍ତି ନଚେତ ନଡିଆ ରଖିକି ବିକନ୍ତି। ଏ ବର୍ଷ ପଇଡବି ପାରିନାହାନ୍ତି ଏଟା ନଡିଆ ହେଇଯିବ। ଆର କଦଳୀ କଦଳୀ ଗଛ ଅଛି କଦଳୀ ଦି କାନ୍ଧି ପଡିଛି।
ହଁ ହୁଁ।
ଆସୁନ ନଡ଼ିଆ କଦଳୀ ସବୁ ନେଇକି ଯିବ। ଗୋଟେ କଦଳି ଛୋଟ ଆଉ ଗୋଟେ କଦଳି ବଡ ହେଇଗଲାଣି।
ହ ଭାଇ
ନଡ଼ିଆ କଦଳୀ ଆମ୍ବ ସବୁ କଥା ନେଇକି ଯିବ ଆସ।
ଦେଖିବା ଯିବା ପାଇଁ ତହୁଁ ସୁଯୋଗ ମିଳୁନି ଏ ଯଉ ଖରା ହଉଛି ଖରାକୁ ଦେଖିକି ଡର ଲାଗୁଛି ଯିବା ପାଇଁ।
ସଖାଳୁ ପୁରା ପଳେଇଆସିବ। ସେଦିନ ରହିଯିବ ତାପରଦିନ ରହିଯିବ। ସେଦିନ ତାପର ଦିନ ଚାରିଟା ବେଳକୁ ନହେନେ ଦେଖିକି ତାପରଦିନ ସଖାଳୁ ସଖାଳୁ ନହେଲେ ପଳେଇବ ଆଉ।
ହୁଁ ହୁଁ। ହଉ ଦେଖିଆ କଣ ହଉଛି ଯିବାର ତ ଅଛି।
ଠିକ୍ ଅଛି ମୁଁ ରଖୁଛି।
ହଁ।